ହାଲୋ ହାଲୋ।
ଆଜ୍ଞା କଣ କରୁଚନ୍ତି?
ହାଲୋ ଜୟ ଶ୍ରୀ ଜଗନ୍ନାଥ ଆପଣ ମତେ ଶୁଣି ପାରୁଚନ୍ତି?
ଜୟ ଶ୍ରୀ ଜଗନ୍ନାଥ ଜଗନ୍ନାଥଙ୍କ ପରମ ଭକ୍ତ ବୋଧେ?
ନା ମ ଆମେ କୋଉଠି ଭକ୍ତ ଆମେ ହଉଚୁ ତାଙ୍କ ଦାସ।
ଆଜ୍ଞା।
ଆମେ ହଉଚୁ ତାଙ୍କ ଦାସ।
ଓହୋ ଦାସ ଭକ୍ତ ନୁହଁ ତାହେଲେ?
ଭକ୍ତ ଥିଲେ ବନ୍ଧୁ ମହାନ୍ତି। ଭକ୍ତ ଥିଲେ ଦାଶିଆ ବାଉରୀ ଆମେ କଣ ଭକ୍ତରେ ଭକ୍ତ ହବା ପାଇଁ ବହୁତ୍ ତୁ ତପସ୍ୟା କରିବାକୁ ପଡ଼ିବ ଆମେ ସେତେବାଟ ଯାଇପାରିବୁ କି ନାଇଁ ସନ୍ଦେହ।
କାହିଁକି?
କୋଉଠି ଲୋ ଏ ମାନେ ଏ ଯୋଉ ସଂସାର ଚାଲିଚି ସଂସାର ମାୟାରେ ତ ଆମେ ସବୁବେଳେ ବାନ୍ଧି ହେଇଯାଉଚୁ ଆଉ। କୋଉଠି ଆଉ ଆମେ ଭ ରହିପାରିବୁ ଭକ୍ତ ହବା ପାଇଁ ତ ଆମେ ଚେଷ୍ଟା କରୁଚୁ ହେଇପାରିବୁ କି ନାଇଁ ଜାଣିନି।
ହୁଁ ହୁଁ।
ଚେଷ୍ଟା କରୁଚୁ ଆଉ।
ହୁଁ।
ହୁଁ ଆଉ ଆପ
ହଲୋ ହୁଁ।
ଆଜ୍ଞା ଆପଣ କଣ କରୁଥିଲେ?
ଆମେ ଆ ଏଇନାକେ ଘର ତ ଖରକା ଖୁରୁକି ସଇିଲା ଏଇ ଟିକେ ବସିଥିଲି ଛାତ ଉପରେ ଆଉ। ହୁଁ।
ହୁଁ ଆଚ୍ଛା କ ବର୍ଷା ଫର୍ଷା ହେଇଚି କି?
ଖରୁକି ଖିଆ ପିଆ ବର୍ଷା ଠୋପେ ଠୋପେ ପକଉଚି ବା। ସେଇ ତ ଜୋରସେ ପକୁଅନ୍ତେ ହେଲେ ସିଏ କଣ ହୁଅନ୍ତା ସିଏ ତ ଠୋପ ଠୋପେ ପକୋଉଚି ଆଉ ବର୍ଷା। ହୁଁ ଆଉ ହୁଁ ବର୍ଷା ଏ ଜୋରସୋ ପକାଇ ଗରମ ଟିକେ କମତା ପେଟ ବର୍ଷ ହେବାକୁ ସେ ବେଶୀ ଗରମ ହେଉଛି।
ହୁଁ ହୁଁ ହୁଁ
ଆଉ ଆଉ କଣ କହୁ ହ୍ୟାଲୋ ହୁଁ ଆଉ ଏ ଖିଆ ପିଆ ଆମର ହେଇଥିଲା ଆଜି ଯୋଉ କହନ୍ତି ତ ପୋଇ ଘା ଆଉ ଆଉ କଣ ସେଇ ଅଣ୍ଡା ତରକାରୀ ଆ ଭେଣ୍ଡି ଭଜା କୁଟଳଳୁ କଷ ଭାତ ଆଉ
ଯା ହଉ
ଆଉ କାଲି ସ୍ନାନ ପୂର୍ଣ୍ଣିମା ଆଜ୍ଞା ଆଜ୍ଞା କଣ କହୁଛନ୍ତି ଶୁଣା ଯାଉନି ଆପଣ ଇୟର ଫୋନ ଲଗେଇଛନ୍ତି କି
ନାଇ ନାଇ ଇଅର ଫୋନ ଲଗେଇନି। ମୁଁ କହନି ଆଜି ତ ଦେବସ୍ନାନ ପୂର୍ଣ୍ଣିମା ଆପଣ ଯାଇଥିଲେ ନା ଆଜ୍ଞା
ଆରେ କାଲି ଅଛି ଦେବସ୍ନାନ ପୂର୍ଣ୍ଣିମା
ଓହୋ କାଲି ଆଜି ପା ଦେଖିବା।
ଆଜ୍ଞା ଆଜ୍ଞା
ଆଜି ମୁଁ ଦେଖିଲି ଯୋଉ ଇନାରେ ଦେଖି
ଆଜି କୋଠି ଦେବ ସ୍ନାନ ପୂର୍ଣ୍ଣିମା ହୁଁ ଆଜି ନୁହଁ କାଲି।
ହଉ ହଉ ହଉ ଆଉ କଣ କୁହନ୍ତୁ
ସେଇୟା କାଲି ତ ପୁରୀରେ ପ୍ରବଳ ଭିଡ ରହିବ ଆଉ।
ହଁ ଆଉ ଯିବେ ନା ରଥଯାତ୍ରା ବୁଲି ଆପଣଙ୍କ ଗାଁ ରେ ହୁଏ ନା ରଥଯାତ୍ରା ବାହୁଡ଼ାରେ ଯାଅ। ଆଚ୍ଛା ରଥଯାତ୍ରାରେ ବି ଭିଡ ପ୍ରବଳ ହୁଏ ବାହୁଡାରେରେ ଭିଡ଼ ପ୍ରବଳ ହଏ ଆପଣଙ୍କ ଗାଁ ରେ ହୁଏ ନା ରଥଯାତ୍ରା ମୁଁ କହିଲି ଆପଣଙ୍କ ଗାଁରେ ହୁଏନ। ହଁ ହଁ
ନା ନା ନା
ଅଁ ହଁ ଆଚ୍ଛା ଆଉ
ଆଉ କଣ କରୁଛନ୍ତି ଆଉ ଘରେ ସମସ୍ତେ ଭଲ ଅଛନ୍ତି
ହଁ ସେମିତି ମୋ ଦେହଟା ଟିକେ ଭଲ ନଥିଲା। ଆଉ କାଲି ମୁଣ୍ଡବିନ୍ଧା କରିଥିଲା।
ରହିଲୁ ମାନେ ଆମେ ତ ସବୁବେଳେ ବାହାରେ ରହିଲୁ ଆଉ ସେସବୁ ସବୁବେଳେ ତ ଆମେ ପୁରୀ ରଥଯାତ୍ରା ହିଁ ଦେଖିଛୁ ଲିଙ୍ଗରାଜଙ୍କଠି ବେଳେ ବେଳେ ରଥଯାତ୍ରା ହୁଏ।
ହୁଁ ହୁଁ ଆଛା ଆପଣଙ୍କ ଗାଁରେ କଣ ଭଲ ଭଲ ଫେଷ୍ଟିଭାଲ ମାନେ ପର୍ବପର୍ବବାଣିୀ ହୁଏ
ଆମର କସରଦା ମେଳନ ବୋଲି
ହୁଁ ହୁଁ ସେ କାନକୁ ଛାଡ଼ୁଥିଲ ଲ ମାନ ହୁଁ ହୁଁୁଅଖାନ ବି ଛ
ଏଇଆ ହଉଚି କଥା ଆଉ।
ଆଚ୍ଛା।
ହୁଁ
ଆଉ ଆଉ କଣ ଖବର?
ଆପଣ କଣ ବସିକି ମାନେ ଗୀ ଗୀତ ଫିତ ଶୁଣୁଚନ୍ତି ବୋଧେ ଆଉ ଜଣାପଡୁଚି ଆଉ।
ଆ ଆମ ପୁଅଟା ଗୀତ ଶୁଣୁଚି ମୁଁ ହଉଛି । ଚାଉଳ ପକେଇନି।
ଆଉ ଧାନ କଟାକଟି କେବେ ସବୁ ହଉଚି ଆପଣଙ୍କର?
ଆଉ ଆଉ କଣ କୁହନ୍ତୁ। ଆଉ ଧାନ ଫାନ ଚାଷ ଫାଷ କଲେ
ଧାନ କଟାକଟିି
କଣ କଣ ଚାଷବାସ ହୁଏ ଆପଣଙ୍କ ଗାଁରେ? ଧାନ ଚାଷ ହୁଏ ହେଲାନି ନା?
ଆମର ସେପଟ ଟିକେ ନଈକୂଳିଆ ଜାଗା ନା। ତ ଆମର ସେପଟେ ଟିକେ ଅଧିକ ମାତ୍ରାରେ
ବାଦାମ ଚାଷ ହଉଥିବ।
କଣ? ବାଦାମ ହୁଏ। ତାପରେ ଆପଣଙ୍କର କଣ କୁହନ୍ତି ସେଟା ବିରି ହୁଏ।
ହୁଁ
ହଁ ବିରି ହୁଏ।
ତ ଏଇ ପ୍ରକାର ବ୍ୟବସ୍ଥା ସେପଟେ ସବୁ ଆମର।
ହଁ ବାଲିଆ ଅଞ୍ଚଳ ତ ସାଧାରଣତଃ ବାଦାମ ଚାଷ ଟା ହୁଏ ଆଉ। ଆଉ କଣ ଚାଷ ହୁଏ ବାଲିଆ ଅଞ୍ଚଳରେ ଭଲ?
ବାଲିଆ ଅଞ୍ଚଳରେ ବା ବିରି ଆଉ ବାଦ ବାଦାମ୍ ଟା ବେଶି ହୁଏ ନା। ଆଉ କିଛି ନାହିଁ। ଧାନ ଫାନ ତ ଏମିତି ସବୁ ଜାଗାରେ ହଉଚି। ସେଇଟା ତ ହବ ଆଉ।
ଆମ ଏପଟେ କହିଲେଣି ବାଦାମ ଦିଟା ପଠେଇବ ଭଲ ଯଦି ହୁଏ ହେଲା।
ବାଦାମ ଆମେ ତ ନିଜେ ବାଦାମ୍ ଖା ଖାଇବାକୁ ପାଉନୁ। ଆମେ କଣ ଆଉ ପଠେଇବୁ ଆପଣଙ୍କୁ।
ସେ ଜେଗା ରେ ହଉ ଚାଷ ହଉଚି ବାଦାମ ଚାଷ ଆପଣ ପାଉନାହାନ୍ତି।
କୋଉଠୁ ପାଇବୁ କହୁନାହାନ୍ତି। ଯାହା ତ ହେଲା ଦାଦା ଘର ଲୋକ ସବୁ ଖାଇଗଲେ। ଆମକୁ କି ଛି ଦେଲେନି। ଆଉ ଆମେ ତ ଜାଣିଚନ୍ତି ତ ଭାଇ ଭାଇ ର ସଂସାର କେହି ନୁହଁ କାହାର। ଏ ଏଇଟା ତ ସବୁଆଡେ ଚାଲିଚି।
ଆଉ
ଆଜ୍ଞା।
ଆଜ୍ଞା ଆଉ କଣ
ମୁଁ କହିଲି ଆଉ ଦୁ ଧୂପ ଦେ ଧୂପ ଫୁପ ଦବା ସେ ସମୟ ହେଇଗଲାଣି ବୋଧେ ଆପଣଙ୍କର ଆଉ ନା କି। ନା କେତେବେଳେ ଧୂପ ଦଉଛନ୍ତି? ସନ୍ଧ୍ୟା ଆଳତି
ରେ ଧୂପଦିଆ ହୁଏ ଆଉ। ଆଉ ହୁଁ। ଆଉ କଣ କୁହ?
ପୁଣି ଆ ରାତିରେ ଭୋଜନ ଆଜି କଣ ଅଛି?
ରାତିରେ ଆମର ଆଜି ଭୋଜି ଫୋଜି ରାତିରେ, ନା ନା ବାହାଘର ନୁହଁ ସେଇ ହବ ଆମର ଗୋଟେ ଭୋଜିଟିଏ ପ୍ର ମାନେ ପ୍ର ମାନେ ଏଇ କଣ କହିଲେ? କାମ କେତେବେଳେ ଭୋଜି ଭୋଜି କରିଦଉ ଆଉ ମନ ହେଲେ ଆଉ। ସେମତି ନାହିଁ ଯେ ଗୋଟେ କଣ ହେଲେ କୟା ଯିବ ଏମତି ଏତି
ଆଚ୍ଛା ମାନେ ଏଇ ଯୋଉ ଫ୍ୟାମିଲି ସମସ୍ତେ ମିଶିକି ଗୋଟେ ଭୋଜି କରିଦିଅ ଆଉ ନା କି?
ଆଚ୍ଛା, ଆଜ୍ଞା।
ଆଚ୍ଛା ଆଚ୍ଛା ଆଚ୍ଛା। ହଁ ସେଟା ବି ଭଲ ଜିନିଷ। ପରିବାର ଭିତେରେ ଏସବୁ ଜିନିଷ ତ ରହିବାଟା ତ ନିହାତି ଦରକାର ନା ଯାହାହେଲେ।
ହୁଁ।
ହୁଁ।
ହୁଁ।
ଆଜି ତ ଆମର ଗୋଟେ ବାହାଘର ଅଛି। ହୁଁ। ମୋ ପିଇସିଙ୍କ ପୁଅ ବାହାଘର ତ ଆଜି ସେଠିକି ଯିବାକୁ ପଡିବ। ସେଠିକି ଗଲା ପରେ, ସେଠି କି କିଛି ସମୟ ଦେଇ, ପୁଣି ବାହାରିଆକୁ ପଡିବ, ଭୁବନେଶ୍ଵରକୁ ବାହାରିଆକୁ ପଡିବ ଆଜି ରାତିରେ ଆଉ। ଗଲେ କାଲି କାର୍ଯ୍ୟ ଅଛି। କାଲିି ବା ନେମାଳରେ ନେମାଳର କାଲି ବା ଆମର ଜ୍ୟେଷ୍ଠ ପୂର୍ଣ୍ଣିମା ନୁହଁ କି?
ହଁ ଆଜ୍ଞା, ଆଜ୍ଞା।
ଅଚ୍ୟୁତାନନ୍ଦ ଦାସଙ୍କର ଜନ୍ମ ବାର୍ଷିକ। ଜଗନ୍ନାଥ ସ୍ଵୟଂ ଆସନ୍ତି ଅଚ୍ୟୁତ ନନ୍ଦ ପୀଠକୁ, ନେମାଳକୁ ଆସନ୍ତି। ନାଇଁ, ନାଇଁ, ନାଇଁ, ଅଚ୍ୟୁତାନନ୍ଦ ପୀଠ ଆପଣଙ୍କର ନେମାଳ, ନେମାଳ।
ଓ ହଁ।
ପ୍ରଭୁ ସେଠିକି ଆସନ୍ତି ତାଙ୍କର ଆସିଲେ, ବର୍ଷା ଟିକେ ହୁଏ।
ହୁଁ ହୁଁ।
ବର୍ଷା ହବ ମାନେ ଜାଣିଯିବେ ଯେ ସମସ୍ତେ ଜଗନ୍ନାଥଙ୍କର ମାନେ ଜଗନ୍ନାଥ ଆସିଲେ ବୋଲି। ବୁଝି ହେଲା ନା ନାଇଁ?
ହଁ, ହୁଁ।
ଏଇଟା ଯାହା ତାଙ୍କର ସବୁବେଳେ ଏଇ ସବୁ ଜିନିଷ ଷ ରହି ଆସିଛି, ପ୍ରଥମରୁ।
ହଁ।
ତ ସେଇଟାକୁ ସମସ୍ତେ ମାନିକି ଚାଲନ୍ତି। ପ୍ରଥମ ଭୋଗ ଆପଣଙ୍କର ମୁସଲମାନମାନଙ୍କଠୁ ପ୍ର ଥମ ଭୋଗ ଆସେ ତାଙ୍କ ପାଖକୁ। ତାଙ୍କ ସେଠି ଚାଲିଛି। ମୁସଲମାନମାନଙ୍କର ପ୍ରଥମ ଭୋଗ ହେଇସାରିଲା ପରେ ଯାଇଁକି, ଓଡିଆମାନଙ୍କର ଭୋଗ ଯାଏ। ବୋଲି ସେଠିକାର ମାନେ କଣ ପରମ୍ପରା ଏବେ ପର୍ଯ୍ୟନ୍ତ ବି ଚାଲି ଆସିଛି।
ବୁଝି ହେଲା ନାଇଁ? ତ ସେଇଟାକୁ ସମସ୍ତେ ପାଳନ କରୁଛନ୍ତି ଆଉ।
ଆଚ୍ଛା, ଭଲ ଆଉ ହୁଁ।
ଆଜ୍ଞା ଆଜ୍ଞା।
ଏଇ ସବୁ କଥା ଆଉ ଆପଣଙ୍କର କଣ ପ୍ରୋଗ୍ରାମ ଫୋଗ୍ରାମ ଅଛି ସେପଟେ।
ନାଇଁ ଆମର ଏ ପୁରା କଣ ପ୍ରୋଗ୍ରାମ ସେମିତି ଚାଲିଚି ଆଉ। ଏଇ ରଜ ପାଇଁ ଚାଲିଥିଲା ଭଲ ତାପରେ--'
ହଁ ହଁ କହିଥିଲେ। କହିଥିଲେ ରଜ ପାଇଁ ଯୋଉ ଉତ୍ସବ ଫୁସ୍ଚବ ହୋଉଥିଲା।
ଗାଡି ଚଲେଇକି ଯାଇଥିଲେ।
ହୁଁ ଆଚ୍ଛା।
ଆଉ ଏଥର ମୋର ଗୋଟେ କଲ ଟେ ଆସୁଚି ବୁଝିପାଇଲେ ନା ନାଇଁ। ମୁଁ ଟିକେ ପରେ କଥା ହେବି ଆଉ ହେଲା।
ହଁ ଆଜ୍ଞା ଠିକ୍ ଅଛି।
ରହିଲି ଆଜ୍ଞା।
ଆଜ୍ଞା ଠିକ୍ ଅଛି।
ଆଜ୍ଞା ଜୟଶ୍ରୀ ଜଗନ୍ନାଥ ଜୟଶ୍ରୀ।
ଜୟ ଶ୍ରୀ ଜଗନାଥ। ହଁ।